ହ୍ୟାଲୋ।
ହ୍ୟାଲୋ।
ହଁ କେମତି ଅଛ?
ଭଲ ଅଛି ତମେ କଣ କରୁଛ?
ନାଇଁ ମୁଁ ବସିଛି ତମେ କଣ କରୁଛ?
କିଛି ନାହିଁ ମୁଁ ବି ବସିଛି। ଆଉ କଣ ଖା ହଁ ଏବେ ଏବେ ଆଗ ଖାଇକି ଆଇଛି
କଣ ହଁ ମୁଁ ଖାଇଲି ତମେ କଣ ଖାଇଲ?
ମୁଁ ପଖାଳ ଭାତ ଆଉ ଶାଗ ଆଉ ସେଇ କଲରା ଭଜା କୁ ଆଳୁ। ଆଉ ତମେ କଣ ଖାଇଚ?
ମୁଁ ଆଜି ଖାଇଲି ଭାତ, ଡାଲି ତାପରେ ସେ ବୁଟ ତରକାରୀ। ଖାଇଲି ଆଉ
ଅ ହଁ ତମ ଆଡେ ବର୍ଷା ହଉଛି?
ହଁ ବହୁତ ଜୋରସେ ବର୍ଷା ହଉଛି ପୁରା ବିଜୁଳି, ଘଡଘଡି ମାରୁଛି ତମର?
ହଁ ଆମର ବି ବହୁତ ଜୋରେ ବର୍ଷା ହଉଛି ବର୍ଷା ଦିନ ଷ୍ଟାର୍ଟ ହେଇଗଲାଣି ନାଇଁ?
ହଁ ସେଇ ତ ଖରା ଏଥର କେତେ ଜୋର ସେ ହେଇ ଥିଲା ଯେ
ଏଥରକ ସବୁ ପରିବେଶରେ ସବୁ ପରିବର୍ତ୍ତନ ହେବା ଯୋଗ ଏସବୁ ହେଇଛି ଏମିତିରେ ବି ଆଜିକାଲି ଆହୁରି ବାୟୁ ପ୍ରଦୂଷଣ ବି ବହୁତ ବଢିଗଲାଣି। ନାଇଁ?
ସେଇ ତ ଏବେ ଜାଣିଛ କି ନାଇ ଦିଲ୍ଲୀରେ ଦେଖ ଆର ବର୍ଷ କେତେ ଜୋର ସେ ବାୟୁ ପ୍ରଦୂଷଣ ହେଇଥିଲା। ମାନେ ସେଇଠୁ ଏମିତି କେତେ ବାସିନ୍ଦା ନାଇଁ କି ଦିଲ୍ଲୀ ସହରକୁ ମାନେ ଯୋଉଁମାନେ ମାନେ ଅଂ ନିଜର ଭଲ ଲାଇଫଷ୍ଟାଇଲ ବଞ୍ଚି ପାରୁଛନ୍ତି ସେମାନେ ଦିଲ୍ଲୀରୁ ଛାଡିକି ଗୋଟେ କୋଉଁ ଭଲ ପରିବେଶ କୁ ଯାଇଛନ୍ତି ମାନେ ଯୋଉଁଟା କି ବାୟୁ ପ୍ରଦୂଷଣ ଣ ମୁକ୍ତ ଅଞ୍ଚଳ କଣ ପାଇଁ ବଲେ ସେଇଟି ପୁରା ନାଇଁ କି ଶୀତ ଦିନେ ତ ଜାଣିଛ କେତେ ପୁରା ମାନେ ହେଇଥାଉଛି ପୁରା
ଉଡି
କୁହୁଡି ହେଇକିରି ଯୋଉଁଟାକି ମାନେ ଯୋଉଁଟା କି ନିଶ୍ଵାସ ନେବା ପାଇଁ ବହୁତ କଷ୍ଟ କରରେଇ ଦେଇଥାଉ ଯେଡେ ମାନେ ଘରେ ଘରେ ସେ ଯେ ଅମ୍ଳଜାନ ର ଯନ୍ତ୍ର ରଖିଛନ୍ତି ଯାହା ଦ୍ୱାରା ସେ କଣ ପ୍ୟୁରିଫାଇ କରେଇଥାଉଛି ଆମର ଯ ସେଇ ଜାଗାଟାକୁ ସମସ୍ତେ ଏମିତି ଘରେ ଲଗଉଛନ୍ତି। ତ ସେଇଠୁ ଦେଖୁ କେତେ ଯେ ମାନେ ଖରାପ ହେଇଗଲାଣି ସିଚୁଏସନ ଏବେ ସେଥାଇଁ ଆମେ ମାନେ ବି ସେଇଠୁ ଦେଖି ଦେଖିକିରି ଏଇଠି ରହିଲେ ଭଲ କଥା ନାଇଁ କିି ମାନେ ହେବନି ବୋଲି କିଛି ତ ମାନେ କିଛି ତ ଇଏ ନାହିଁ ଅସମ୍ଭବ ନାହିଁ ଏଇଟା ହେଇପାରେ ବି ହେଲେ
ସେଠୁପରିବେଶ ବହୁତ ଖରାପ ହେଇଗଲାଣି ଦିନକୁ ଦିନ ମଣିଷ ବଞ୍ଚିବା ବି ସେଇଠି କଷ୍ଟକର ହେଇଗଲାଣି ଯେମିତି ପରିବେଶ ସେପଟେ ଏମିତି ହେଇଛି।
ହଁ ସେଇଟା ପାଇଁ ସେଇଟା ପାଇଁ କଣ ଯେବେ ଦିଲ୍ଲୀ ସରକାରୀ ହେଲେ ନହିଁ କେ ପୁରା ବହୁତ ସାରା ପଦକ୍ଷେପ ନେଇଛନ୍ତି ଯେମିତି କି ମାନେ ପୁରୁଣା ଗାଡିକୁ ନେଇଁ କି ତାଙ୍କେ ମାନେ ଏବେ କିଛି ପୁରୁଣା ଗାଡିକୁ ତାଙ୍କେ ରଖୁଛନ୍ତି ଆଉ ତା ତା ବଦଳରେ ନୂଆ ଗାଡିକୁୁ କମ ଦରରେ ବିକୁଛନ୍ତି ସେଇ ଲୋକ ମାନଙ୍କୁ ଯୋଉଁମାନେ ପୁରୁଣା ଗାଡି ଆଣିକି ଦଉଛନ୍ତି। ତା ବାଦ ଆହୁରି ଯେ ଇଥାନଲ ବ୍ଲେଡିଙ୍ଗ ଯେ ଇଥାନଲ ମିଶ୍ରିତ ଯେ ପେଟ୍ରୋଲ ଯେ ନାଇଁ କି ସେଇଟାକୁ ବି ମଧ୍ୟ ତାଙ୍କେ ମାନେ ବ୍ୟବହାର କରୁ କରିବେ ବୋଲି ଇଚ୍ଛା ମାନେ ଚେଷ୍ଟା ଜାରି ରଖିଛନ୍ତି। ସେଇଥି ପାଇଁ ଆଉ।
ତମେ କଣ ଭାବୁଛ? ଇ ସ୍କୁଟି ବ୍ୟବହାର କଲେ କଣ ବାୟୁ ପ୍ରଦୂଷଣରେ କିଛି ପରିବର୍ତ୍ତନ ଆସିବ। ବକି
ହଁ ବହୁ ମାତ୍ରାରେ ପରିବର୍ତ୍ତନ ତ ଆସିବ ମାନେ ଏ ସ୍କୁଟିଟା ଇ ଇଲେକ୍ଟ୍ରିକ ଭେକିଲି ଟା କଣ ବିଦ୍ୟୁତ ଚାଳିତ ଯନ୍ତ୍ର ଟା ବୋ ପରିମାଣରେ ଯଦି ଆମେ ବ୍ୟବହାର କରିବା ବୋଇଲେ ଆମର ଯ ପେଟ୍ରୋଲ ର ଯ ଯୋଉଁ ପେଟ୍ରୋଲ ର ଯୋଉଁ ଗ୍ୟାସ ଟା ଯେ ବାହାରୁନ କି ମାନେ ବାୟୁ ପ୍ରଦୂଷଣ ଗ୍ୟାସ ସେଇଟା ତ ବହୁତ ହାନିକାରକ ଜାଣିଛ। ତାପଦ ଏବେ ଦେଖ ଆମେ ନିଆଁ ଯେ ଲଗଉଛି ସେଇଠୁ ବି ତ ଗ୍ୟାସରେ ଯୋଉଁଟା ବାହାରୁଚି। ସେଇଟା ବି ତ ଦେଖୁଛ ଆମକୁ ମାନେ ଉତ୍ତପ୍ତ କରଇ ଦଉଛି ଆମର ବାୟୁମଣ୍ଡଳକୁ ଯଦ୍ଵାରା ଫୁଲବାଣୀ ଭଳିଆ ଥଣ୍ଡା ଅଞ୍ଚଳରେ ମଧ୍ୟ ଦେଖ କେତେ ଯେ ଅ ମାନେ ଏଇଭଳିଆ ଅଞ୍ଚଳରେ ଆମର ଏଇ ଅଞ୍ଚଳ ଟା କେତେ ଥଣ୍ଡା ଜାଗା ନା ସେଇ ଭଳିଆ ଏରିଆରେ ମଧ୍ୟ ଦେଖ କେତେ ଗରମ ହେଲାଣି।
ହଁ ଏଥରକ ବହୁତ ପରିବର୍ତ୍ତନ ହେଇଛି ପରିବେଶ ରେ ତା ଛୁଡା ଯଦି ଆମେ ଯଦି ଇ ସ୍କୁଟି ୟୁଜ କରିବା ବଲେ ଦେଖ ଆମର ଯୋଉଁ ଦେଶ ଅନ୍ୟ ଦେଶରୁ ଯୋଉଁ ପେ ପେଟ୍ରୋଲ ଟା ଯୋଉଁ ନେଉଛି ସେଟାରୁ ଟିକେ କମିଯିବ ତା ପାଇଁ ଖର୍ଚ୍ଚ ଏତେ ଯୋଉଁ ହଉଛି ସେଟାର ବି ଇଏ ଟିକେ କମିଯିବ ଆମ ଦେଶରେ ଇଲେଟ୍ରି ସ୍କୁଟି ୟୁଜ କଲେ ଆମେ ନିଜେ ଆମର ଇଲେଟ୍ର ଉପ୍ତା ଉତ୍ପାଦନ କରିକି ନା ବିଦ୍ୟୁତ ଉତ୍ପାଦନ କରିକିନା ତାର ବ୍ୟବହାର କରିପାରିବା। ଅନ୍ୟ ଦେଶରୁ ପେଟ୍ରୋଲ ଆଣିବା କିଛି ଆବଶ୍ୟକ ପଡିବନି ବା ଆମକୁ ଆଉ ନାଇଁ।
ହଁ ସେଇ ତ।
ହଁ ତାପରେ ସେଇଟା ବାୟୁ ପ୍ରଦୂଷଣ ର ବି ବହୁତ ମାନେ ମାନେ ଉପଯୋଗୀ ହବ ଇ ଇଲେକ୍ଟ୍ରିକ ସ୍କୁଟି ଟା ବାୟୁ ପ୍ରଦୂଷଣ ବେଶି ଇଏରେ।
ହଁ ଏବେ ତାପରେ ଦେଖ ସରକାର ବି ତ କିଛି ମାନେ କମ ଦରରେ ମଧ୍ୟ ସେଏ ଏଇ ଯା ସବୁ ମାନେ ବିକିଥା ମାନେ ସରକାର ବି ମଧ୍ୟ କହୁଛନ୍ତି କମ ଦରରେ ବିକ ବୋଲି କହୁଛନ୍ତି। ମାନେ ଯେତିକି ସବୁ ଯେ ବିଦ୍ୟୁତ ଚାଳିତ ଯନ୍ତ୍ର ଯାକ ଗୁଡିକୁ ଆହୁରି ଆମର ଯ ସୋଲାର ପ୍ୟାନେଲ ସେଇଟାକୁ ବି ତ ମାନେ ସରକାର କହୁଛନ୍ତି ଯେ ସମସ୍ତଙ୍କର ଛାତ ଉପରେ ଲଗେଇକିରି ରଖ ବୋଲି ସେଇଟାରେ ହେଲେ ଆମକୁ କମ ମାନେ ଆମକୁ ଲୋନ ମିଳିଯାଉଛି ସେଟାରେ ପୁଣି ହେଲେ ସବସିଡି ମିଳୁଛି। କେତେ ଭଲ କଥା ଯେ ସରକାର ବି ସବୁ ପଦକ୍ଷେପ ନେଉଚନ୍ତି ଯେ ଅ ମାନେ ସୁବିଧା କରାଉଛନ୍ତି ଆମର ଯେତିକି ସବୁ ବାୟୁମଣ୍ଡଳ ମାନେ ପ୍ରଦୂଷଣ କରଉଛନ୍ତି। ବଲେ ଆମର କିଛି ପ୍ରକୃତିକୁୁ ବ୍ୟବହାର କର ଆମେ ଦେଖ ମାନେ ଯୋଉଟାକୁ ଆମେ ଇଏରେ କରାଉଛେ ଯେମିତି କି ପାଣି ଆମର ଜ କିଏ ଆମର ଯେ ନଦୀ ଗନ୍ଧ ଯେତିକି ସବୁ ଡ୍ୟାମ ଯାକରେ ଦେଖ ଇଏ ଯାକ ଯ ଅଛି ସେଇଟା ତ ଆମର ଟର୍ବାଇନ ଲାଗିଛି ଆହୁରି ଦେଖ ସେ ଆ ସଉର ନବୀକରଣ ଯୋଗ୍ୟ ଶକ୍ତି ସେଇରା କ ବି ବ୍ୟବହାର କରାଯାଉଛି। ଆହୁରି ଆଉ କଣ ସେ ଯେ ପବନ ଦ୍ଵାରା ଯେ ସେଇଠୁ ମଧ୍ୟ ଆମର ଶକ୍ତି ଉପାର୍ଜନ କରାଯାଉଚି।
ହଁ ଜୁଆର ଶକ୍ତି ଦ୍ୱାରା
ଏ ବିଦ୍ୟୁତ ଉତ୍ପାଦନ କରାଯାଉଛି। ତାପରେ ଭଟା ବାନ୍ଧିକି ବି ବିଦ୍ୟୁତ ଉତ୍ପାଦନ କରାଯାଉ ଯାଉଛି ନା ତାପରେ ନଦୀକୁ ବାନ୍ଧିକିନା ଗୋଟେ ସ୍ଥାନରେ ରଖିକି ବି ବିଭିନ୍ନ ଜାଗାରେ ଆମେ ବିଦ୍ୟୁତ୍ ଉତ୍ପାଦନ କରିକିନା ଆମେ ସେଇ ବିଦ୍ୟୁତ ଦ୍ୱାରା ଆମେ ଉଁ ଉଁ ଯ ଯ ଯିବା ଆସିବାରେ ବ୍ୟବହାର କରିବା ଇଲେକ୍ଟ୍ରିକ ସ୍କୁଟି ଯାହାତୁ ଆମକୁ ବେଶୀ ଅଧ ପେଟ୍ରୋଲ ବ୍ୟବହାର କରିବାକୁ ପଡ଼ିବନି ଯାହା ଦ୍ଵାରା ଆମର ବାୟୁ ପ୍ରଦୂଷିତ ହବ ପରି ଆମ ପରିବେଶ ବି ବହୁତ ଭଲ ଆମର ଯୋଉଁ ତାପମାତ୍ରା ଏବେ ବଢ଼ି ଯାଉଛି ବାୟୁ ପ୍ରଦୂଷଣ ଯୋଗୁଁ ସେଇଟି ଏବେ ବହୁତ ମାନେ ଏ ପରିବର୍ତ୍ତନ ଦେଖାଯିବ ସେଥିପାଇଁ ଆମକୁ ନିଜେ ଆଗା ପେଟ୍ରୋଲ ର ବ୍ୟବହାର ହାର ବହୁତ କମେଇ ଦବା କଥା।
ସେଇତ ତା ବାଦ ଆମ ଆମେ ମାନେ ମଧ୍ୟ ମାନେ କୌଣସି ଏବେ ଦେଖନ୍ତୁ ପୁରୁଣା ଗାଡ଼ି ଯେତେ ହବ ନା ସେଇ ଯାକ ଚଲେଇବା ଭଲ ନୁହେଁ କାରଣ ସିଏ ସେତେ ଆହୁରି ତ ସେଇ ଯାକକୁ ମଧ୍ୟ ଆମେ ତା ବଦଳରେ ନୂଆ ଗାଡ଼ି କିଣିବା କଥା କେତେ ବର୍ଷ ପରେ ଆମେ ସେଇଟାକୁ ବଦଳାଇ କିରି ଆମର ତ ଏଇଠି ସରକାର ବି ତ ନଉଛନ୍ତି ନା ମାନେ ଯେମିତି ଦିଲ୍ଲୀ ସରକାର କଲେ କେତେ ବଢ଼ିଆ ସେଇଠି ଯାଇକିରି ହଁ ଭଲ ଲାଗେ ଏମିତି ଶୁଣିଲେ ତାପରେ ଏବେ ଦେଖନ୍ତୁ ହାଇଡ୍ରୋଜେନ ଦ୍ଵାରା ମଧ୍ୟ ଟ୍ରେନ ହାଇଡ୍ରୋଜେନ ଗ୍ୟାସ୍ ଦ୍ଵାରା ଟ୍ରେନ ର ଏବେ ଚଳାଚଳ ହବ ବଲେ ମଧ୍ୟ କୁହାଯାଉଛି। ତ ହାଇଡ୍ରୋଜେନ ଗ୍ୟାସ ଟା ବି କେ ଏବେ ଉଜେନ ଗ୍ୟାସ୍ ଯୋଉଁଟା ସେଇଟା ବ୍ୟବହାର କରାଯାଇକିରି ମଧ୍ୟ ଆମର କେତେ ପରିମାଣରେ ବ୍ୟବହାର କରାଯାଉଚି। ଆମର ନିଜର ବ୍ୟବହାର ପାଇଁ
ହଁ ଏଇଟା ବହୁତ ଭଲ କଥା ତାହାଲେ ଆମ ପରିବେଶ ପାଇଁ ବହୁତ ସୁବିଧା ଜନକ
ପେଟ୍ରୋଲ ତଳୁ ପେଟ୍ରୋଲ ମାନେ ତୈଳ ଜାତୀୟ ଯେମିତି କି ପେଟ୍ରୋଲ ଡିଜେଲ ଏଇ ତ କେତେ ନା କେତେ ସରି ଯିବନି। ଆଉ ଆମେ ଯଦି ଏବେଠୁ ସମ୍ବଳ ଯଦି ଆମେ ଠିକ ସେ ନ କରିବା ପର ପରବର୍ତ୍ତୀ ପିଢ଼ି ମାନଙ୍କ ପାଇଁ କି ସେଇଟା ଅସୁବିଧା ହବ।
ସେଥିପାଇଁ ଆମକୁ ବେଶୀ ଚେଷ୍ଟା କରିବା ଦରକାର କି କିପରି ଆମେ ଆମର ସମ୍ବଳକୁୁ ସୁରକ୍ଷିତ ଭାବରେ ଅନ୍ୟ ପିଢ଼ି ପାଇଁ ର
ହଁ ହଁ ସେଇଟା ତ ରଖିବା ତା ବାଦ ଆଉ ଆମର ବାୟୁମଣ୍ଡଳ ପ୍ରତି ବି ମଧ୍ୟ କିଛି ଗୋଟେ ଦେବାର ଅଛି ମାନେ ସାମାଜିକ କ କର୍ତ୍ତବ୍ୟ ଆମର ବି ମଧ୍ୟ ଅଛି। କିଛି କରିବା ପାଇଁ ବାୟୁମଣ୍ଡଳ ପାଇଁ ମାନେ ଆମର ସାମାଜିକ ସ୍ତରରେ ଗୋଟେ ମଣିଷର ଥାଉଛି ଯେ ସିଏ ତାର ସାମାଜିକ ସ୍ତରରେ ସିଏ କଣ କରୁଛି ସବୁ ତ ଏ କାରଣ ସାମାଜିକରେ ସେ ରହୁଛି ସାମାଜିକରୁ ହିଁ ସେ ଖାଉଛି ସବୁ କିଛି ଏଇଠୁ ହିଁ ଶିଖୁଚି। ତ ତାକୁ ବି ତ କିଛି ଦେବାର ଅଛି ତାର ସାମାଜିକ କୁ ତ ଆମେ ନାଇଁ କି ଯେବେ ଆମର ବାୟୁମଣ୍ଡଳକୁ ଭଲରେ ରଖିବା ତାହେଲେ ସାମାଜିକ ସ୍ତରରେ ସେଇଟା ଉନ୍ନତ ହବ। ସାମାଜିକ ସ୍ତରରେ ଉନ୍ନତ ହେଲେ ସିଏ ମାନେ ସମସ୍ତଙ୍କୁ ପ୍ରଭାବିତ ପକେଇବ ଆଉ ଲୋକମାନେ ମଧ୍ୟ ଏଇଟାକୁ ଶିଖିବାକୁ ଚେଷ୍ଟା କରିବେ।
ହଁ ସେଇଟା ବି ଠିକ କଥା।
ଯେହେତୁ ଯୋଉଁ ବାୟୁରେ ଆମେ ନିଃଶ୍ଵାସ ନେଉଚେ ଯେଉଁ ବାୟୁ ଯୋଗୁଁ ଆମେ ବଞ୍ଚିଚେ ତାର ସୁରକ୍ଷିତ ରଖିବା ପାଇଁ କିଛି ଆମକୁ ହିଁ କରିବା ଆବଶ୍ୟକ।
ହଁ ସେଇ ତ ଆମ ମାନ ଯଦି ନକରିବା।
ସେଥିପାଇଁ ଆମକୁ ଅଧିକରୁ ଅଧି କ ଗଛ ପତ୍ର ଲଗେଇବା କଥା ଯେପରି ତମେ କହିଲ ଫୁଲବାଣୀ ପୁରୀ ଜାଗାରେ ବି ଏତେ ମାତ୍ର ତାପମାତ୍ରା। ହେଲାଣି ଯେ ପୁରା ଯୋଉ ଜାଗାରେ ବହୁତ କମ ଗଛ ପତ୍ର ଥିବ କମ ମାନେ ଗଛ ପତ୍ର ବହୁତ କମ ଥିବ ଅଧିକ ସହର ଥିବ ଅଧିକ ଘର ଥିବ ସେ ଜାଗାରେ କିପରି ବି ତାପମାତ୍ରା ହଉଥିବ ସେଇଟା ବି ଭାବି ପାରିବ।
ହଁ ସେଇ ତ। ଆ ମାନେ ଏବେ କେତେଟା ଅଞ୍ଚଳରେ ଯେମିତି ଗଛର ପରିମାଣ ମଧ୍ୟ କମ ଅଛି। ତା ବାଦ ଆହୁରି ଯେ କେତେ ସାରା ମାନେ ତାଙ୍କ ମାନଙ୍କର ବି ଜଳ ଅଭାବରେ ବହୁତ ସମ୍ମୁଖୀନ ହୁଏ। ହଉଛନ୍ତି ସେମାନଙ୍କ ପାଇଁ ବି ତ କେତେ ଏବେ ଦେଖନ୍ତୁ ଏ ଯେ ରାଜସ୍ଥାନ ଭଳି ଅଞ୍ଚଳ ଯୋଉଟା କି ଶୁଷ୍କ ମରୁଭୂମି ସେଇଟା ପାଇଁ ମଧ୍ୟ ସରକାର ଦେଖନ୍ତୁ ବନ୍ଧ କରିକି ଇ କେନାଲ କାଢିକି ସେଇଟା ଏବେ ରାଜସ୍ଥାନ ଆଡକୁ ମଧ୍ୟ ସେଇ କେନାଲ ଟାକୁ ଉ ମାନେ ବଢା ଯାଇଛି ତ କେତେ ବଢିଆ କଥା ସେଇଠୁ ଲୋକମାନେ କାରଣ ଜଳ ପାଇବାରେ ବହୁତ ଅସୁବିଧା ସମ୍ମୁଖୀନ ନଉଛନ୍ତି କିନ୍ତୁ ଏବେ ଧୀରେ ଧୀରେ ସେଇଟା ସେମାନେ ପାଇବାରେ ହିଁ ସୁବିଧା ହଉ କହୁଛନ୍ତି ଆଉ।
ହଁ ଏଇଟା ତ ସରକାର ବହୁତ ଭଲ କାମ କରିଛନ୍ତି ସେପଟର ଅ ଲୋକମାନେ ମାନଙ୍କ ପାଇଁ ଏଇଟା ବହୁତ ଭଲ ହେଲା।
ହଁ ସେଇ ତ ତ ଏମତି ଆମେ ଯଦି ସମସ୍ତେ ମିଶିକିରି ଏବେ ଯେଲେ ବର୍ଷା ଯେ ହଉଛି ଆମେ ସେଇ ପାଣିକୁ ବି ବଞ୍ଚେଇକିରି ଆମେ ଯଦି ବ୍ୟବହାର କରିପାରିବା। ବର୍ଷା ହେବା ଦ୍ଵାରା ମଧ୍ୟ ଦେଖ ଆମର ଭୂତଳ ସ୍ତରରେ ଜଳର ପରିମାଣ ମଧ୍ୟ ବୃଦ୍ଧି ହେଇଯିବ। ତ ସେଇଟା ଆମ ପାଇଁ ହିଁ ସୁବିଧା ହବ। କଣ ପାଇଁ ଏବେ ଦେଖନ୍ତୁ ନଳକୂପ ଖନନ ସମୟରେ ତ ପ୍ରାୟତଃ ଯେତେ ଖୋଳିଲେ ମଧ୍ୟ ପଥର ସ୍ତର ହିଁ ଦେଖା ଯାଉଛି। ଆଉ ପାଣିର ମାତ୍ରା କମି କମି ଯ ଗଲାଣି। ତ ଆମେ ଯଦି ବିଶେଷ କିଛି ଉପରେ ଧ୍ୟାନ ଦେବା ତାହେଲେ ଆମ ପାଇଁ ହିଁ ସେଇଟା ଭଲ ହବ।
ହଁ ହଉ ତମ ସହିତ କଥା ହେଇକି ବହୁତ ଖୁସି ଲାଗିଲା ଧନ୍ୟବାଦ।
ଧନ୍ୟବାଦ।
ହଁ ରଖୁଛି।
ହ ହ।